ହ୍ୟାଲୋ
ହେଲୋ ଜୟ ଜଗ
କଣ କର ଜୟ ଜଗନ୍ନାଥ କଣ କରୁଚନ୍ତି?
ବାହାରେ ଅଛି ଆଉ ଏଇନେ ସକାଳୁ ଟିଫିିନ ପିଫିନ ସରିଲାଣି ଖାଇବା ପିଇଆ ହବ ଏଇ। ଏଇ ଖରା ବେଳର ତ ଅ ରୋଷେଇ ବାସ ସରିଲାଣି ଆଉ। ଆଉ ତମର ଆଜି ରୋଷେଇରେ କଁ ହେଇଚି ଖାଇବା ପିଇଆ?
ଛି ଆମର ରୋଷେଇରେ ଭାତ, ଡାଳି, ଛତୁ। ଆଉ ଆଳୁ ବଘରା। ଆଉ ହଉଚି କୁନ୍ଦୁରିି ଆଳୁ ଭଜା।
ଓ ହୋ।
ଆକୁଡ଼ି ଆମ୍ବ ଆଉ ଏଇସବୁ ଖାଇବୁ ଆଉ।
ଆମ୍ବ ତମର କେତେ ରେଟ୍ ଅଛି ସେଠି?
କଁ କହିଲେ?
ଆମ୍ବ ରେଟ୍ କେତେ? ଆମ୍ବର ମୂଲ୍ୟ କେତେ ଅଛି? ଆମ୍ବର ମୂଲ୍ୟ?
ଆମ୍ବ ଆମର ଏଠି ଅ ଅଛି ସତୁରି ଅଶୀ ଏମତି ଆଉ। ହଁ ବଡ଼ ବଡ଼ ବାଇଗଣ ଉଁ ପଲେଇକି ଆମ୍ବ ବଡ଼ ବଡ଼ ସେ ଆମ୍ବ ଗୁଡ଼ା ରହୁଚି ଷାଠ୍ ସତୁରି ଅଶୀ ଛୋଟ ଛୋଟ ପଚାଶେ, ଷାଠିଏ ଏମତି ଆଉ। ଏମ୍ ଆମ୍ବ ଦେଖିକି ରେଟ୍ ଅଛି ଆଉ।
ଓ ହୋ।
ଆଉ ତମର ସେଠି କେତେରେ ଅଛି?
ଆମର ସେମତି ଶହେ ଶହେ କୋଡ଼ିଏ। ବାଇଗଣ ପଲେଇ ହଉଚି ସତୁରି। ସୁନ୍ଦୁରୀ ହଉଚି ଶହେ। ଟଙ୍କା ତାପରେ କଲମୀ ହଉଚି ପଚାଶ ଟଙ୍କା।
ଅ ହଁ।
ଏମତି ସବୁ ରେଟ୍ ରହିଚି ଆଉ। ଆଉ ଛତୁ ତରକାରୀ ଟା ରେସିପି ଟା କହିଲ ଛତୁ ତରକାରୀ ରେସିପି ଟା ମୁଁ ଜାଣିବାକୁ ଚାହୁଁଛି।
ଛତୁ ତମେ କୋଉ ଛତୁ ବଟନ ଛତୁ ଯଦି କରିବେ ନହେଲେ ପାଳ ଛତୁ କରିବେ ସବୁ ଛତୁକୁ ସେମ୍ ଟାଇପ୍ ର କରିପାରିବେ ଅଦା ରସୁଣ ପେଷ୍ଟ୍ ଦେଇ କରିପାରିବେ ନହେଲେ ହେଲା ସୋରିଷ ମସଲା ତାକୁ ଉ ହୁଁ ହୁଁ ବଟା ତାକୁ ଦେଇକି କରିପାରିବେ। ଏମତି ଛ ପାଳ ଛତୁକୁ ଯେମତି କରିବେ ପାଳ ଛତୁକୁ ଗାଣି ପାଳ ଛତୁକୁ କାଟ୍ ଟିକେ ଛୋଟ ଛୋଟ କରିକି କାଟିଦେବେ। କାଟି ଦେଇକି ତାକୁ ହୁଁ ପାଣିରେ ହଳଦୀ ଆଉ ଲୁଣ ଦେଇକି ଫାଷ୍ଟ୍ ତାକୁ ଧୋଇଦେବେ। ଧୋଇ ଦେଇକି ତାକୁ ରଖିବେ ତ ତମେ ଯଦି ଆଳୁ ପକେଇବାକୁ ଚାହିଁବ ତାହେଲେ ଆଳୁ ବି ପକେଇ ପାରିବେ। ଆଳୁକୁ ସେମିତି ଛୋଟ ଛୋଟ କରିକି କାଟିଦେବେ। କାଟି ଦେଇକି ଟିକେ ତେଲରେ ଆଗେ ତାକୁ ଉମ୍ ଇଏ କରିଦେବେ ଭାଜିଦେବେ। ଭାଜି ଦେଲା ପରେ ଉଁ ସେମତି ଆଉ ଟେ ତାପରେ ଛତୁକୁ ଟିକେ ପୁଣି ଭାଜିଦେବେ। ଭାଜି ଦେଇକି ଅଲଗା ଜାଗାରେ ଗୋଟେ ରଖିଦେବେ। ତାପରେ ତମେ ଯୋଉ ବାଟି ଥିବ ଯଦି ସୋରିଷ ମସଲା ଦେବାକୁ ଚାହିଁବେ। ସୋରିଷରେ ବ ଅ ବଟାସ୍